ହ୍ୟାଲୋ।
ହଁ ହଁ ଶୁଭୁଛି।
ହଁ ହଁ ଶୁଭିଲା ମୋ କଥା
ହୁଁ ହଁ ହଁ ଶୁଭୁଛି କ୍ଲିୟର।
ହଁ ଆଜି ରୋଷେଇବାସ କଣ ରୋଷେଇବାସ କଣ?
ଏଇ ପା ଆଜି ଗୁରୁବାର ନା ଆଜି ଗୁରୁବାର ତ ସାଧା ଆଉ। ଛଇଁ, ଆଳୁ, ବାଇଗଣ ତରକାରୀ କରିଛି ଶାଗ ଭାଜିବି। ଆଉ ଦହି ବାଇଗଣ ହବ ଯଦି କରିବି ମୋ ପୁଅର ଟିକେ ସେଇଟା ଭାରି ପସନ୍ଦ ଦହି ବାଇଗଣ। ସିଏ ମୋତେ ହଁ ସିଏ ମତେ ଫରମାଇଜ୍ କରିଦେଇ ଯାଇଛି ନା ଆଜି ଦହି ବାଇଗଣ କରିବ। ତାର ଟିକେ ମାନେ କଣ କହିଲ ମସଲା ତରକାରୀ ଆଉ ମାନେ
ଘରୋଇ ମାନେ ଏତେ ବାହାର ଜିନିଷ ଯେମିତି ଇଏ ଭଳିଆ ଭଲ ନୁହଁ।
ନାଇଁ ବାହାର ଜିନିଷ ଭଲ ପାଏ। କିନ୍ତୁ ମୁଁ ଏତେ ଦିଏନି ବାହାର ଜିନିଷ। ତା ଦେହଟା ହଉଛି ଟିକେ ଶୀଘ୍ର ଖରାପ ହେଇଯାଏ ବହୁତ ଶୀଘ୍ର ଧରିଯାଏ। ଥଣ୍ଡା ଧରିଯିବ ତାପରେ ବାହାର ଜିନିଷ ଧର ଖାଇଲା ପେଟ ଗ୍ୟାସ୍ ଫ୍ୟାସ୍ ହେଇଯିବ ତାର ବହୁତ ଶୀଘ୍ର ହେଇଯାଏ ଦେହ ଖରାପ କମ ଜିନିଷ ଯେତେ ମାନେ ନ ଦେଇ ପାରିବି ମୁଁ ସେଇଟା ଚେଷ୍ଟା କରେ।
ଆମେମାନେ ତ ସମ୍ଭାଳି ପାରୁନାହାଁନ୍ତି ଆଉ ଛୋଟ ପିଲା ତ ସିଏ ଛାଡ଼।
ନାଇଁ ଆମ ବେଳେ କଣ ଏ ଗ୍ୟାସ୍ ଥିଲା ଆମେ କଣ ଇ ଛୁଆ ପିଲା ହେଲା ପରେ ଯାହା ଟିକେ ଦୋଷ ବାହାରୁ ମାନେ ରୋଗ ବାଗ ବାହରୁଛି ନହେଲେ ଏତେ କଣ ଥିଲା କି କହୁନ? ମୋ ପୁଅ କିନ୍ତୁ ଏଡ଼ିକି ସାତ ବର୍ଷର ଛୁଆ କିନ୍ତୁ
ଗୋଟେ ଦେଖିବ ବୟସ ହେଲା ମାନେ ସେ ରୋଗ ବ୍ୟାଧି ଯାହା ହେଲେ ବାହାରିବ।
ହଁ ବା ତ ଆଜିକାଲି ସବୁ ଜିନିଷ ଖରାପ ଜିନିଷ ଗୁଡାକ ଦେଖ ତମ ଛୋଟଛୁଆଙ୍କୁ ଦେଖ ଦି ତିିନି ବର୍ଷ ଛୁଆ ତାଙ୍କ ଚୁଟି ପାଚିଲାଣି। ଆମେ ଏତେ ବର୍ଷ ହେଲାଣି ଆମ ଚୁଟି ପାଚି
ମୋର ମୋ ସ୍କୁଲ ଟାଇମ୍ ରୁ ମୋର ଏମିତି ଗୋଟେ ଗୋଟେ ପାଚିଲାଣି ଏବେ କହିବ ମୋର ବୋଧେ ନା କୋଡ଼ିଏ ପତିଶତ କି ତେ ତି ତିରିଶ ପ୍ରତିଶତ ମୋର ପାଚିଗଲାଣିକି କଣ।
ଆଚ୍ଛା ନା ନା ନା ମୋ ଭଉଣୀ ଗୋଟେ ସେମିତି ଅଛି ମୋ ଓପର ଭଉଣୀ ତାର ବି ସେମିତି ହା ସ୍କୁଲ ପଢିଲା ବେଳୁ ହିଁ ତା ଚୁଟି ପାଚିବା ଷ୍ଟାର୍ଟ ହେଇଥିଲା। କିନ୍ତୁ ମୋ ଚୁଟି ଏତେ ଶୀଘ୍ର ପାଚିନ ନା ମୋର ଏବେ ହେଇ ପାଚିଲା କିନ୍ତୁ ମୋର ଗୋଟେ ଝିଆରୀ ଅଛି ଛୋଟା ଝିଅ ଟେ ତାର ଚୁଟି ଇଁ ବୋଧେ ଆଠ ନଅ ବର୍ଷ ରୁ ପାଚିବା ଷ୍ଟାର୍ଟ ହେଇଗଲାଣି। ଆଠ ନଅ ବର୍ଷ ତା ଚୁଟି ପାଚିଲାଣି। ହଁ ତା ଚୁ ଗୋଟେ ଗୋଟେ ଅଛି ମୁଁ ତା ମାଆକୁ କହୁଛି ଓ ଉପାଡେ ନା। ତା ମା ତାର ଉପାଡ଼ି ଦଉଚି ଚୁଟି। ଆଉ ଓପାଡ଼ିଲା ମାନେ ବେଶୀ ଚୁଟି ପାଚିବନି କି ତାପରେ।
ମୁଁ ସେଇ ଭୁଲ୍ କରୁଥିଲି। ମୁଁ ସେଇ ଭୁଲ କର୍ ଥିଲି ମତେ ଖରାପ ଲାଗେ। ଏ ହେ ଏତେ କମ୍ ବୟସରୁ କଣ ଗୋଟେ ଇଏ ହେଉଥିଲା। ମୋତେ ଘରେ ପାଟି କରନ୍ତି। ମୁଁ କହେ ଆଉ ଡ୍ରେସ୍ ସ୍କୁଲ କଲେଜ ଯିବ। ଏ ମୁଁ ମୁଁ କଣ କରେ ଯୋଉଟା ସାମ୍ନାରେ ଥିବ ମୁଁ ତାକୁ ଗୋଟେ ଗୋଟେ କଣ କରିବି
ନାଇଁ ଗୋଟେ କାମ କରିବ ମୋର ବି ଏବେ ଗୋଟେ ଗୋଟେ ପାଚୁଛି। ତାପରେ ବାହାରେ ତମେ ରହିବ ଯିବା ଆସିବା କରିବା ପାଇଁ କେତେ ବୟସ କି ଅଳ୍ପ ବୟସ। ମାନେ ତିରିଶ ବି ହେଇନି ଆଉ ସେ ମୁଁ ଯେତେବେଳେ ଯାଏ ଆଣିବା ଆଉ ଯଦି ଦେଖିବି ଚୁଟି ଫୁଟି କୋଉଠୁ ପାଚିଗଲାଣି। ମୋ କହିବା କଥା ମୂଳରୁ କଇଁଚିରୁ କାଟିଦେବି ମାନେ ଛୋଟିଆ ଟେ ଦେଖାଯିବ। ସେ ସିଏ ଆଉ ଏତେ ଜଣା ପଡିବ କି ଉପୁରୁକୁ ଜଣାପଡ଼ିବନି ନା। ସେ ପୁଣି ଟିକେ ଯୋଉ ଦିନ ବଢିକି
ଛୋଟଟା ସାମ୍ନାରେ ଯଦି କାଟି ଦେଉଥିବ ତମେ ସେ ଦେଖିବ ଗୋଟେ ଡାଙ୍ଗ ଭଳିଆ ଠିଆ ହେଇଥିବ।
ସେ ଡାଙ୍ଗ ଭଳିଆ ଠିଆ ହବ। ମୁଁ ପୁରା ମୂଳରୁ କାଟିଦିଏ ଦେଇଛି ଛୋଟେଇକି। ଯଦି ସିଏ ଟିକେ ବଢିକି ପୁଣି ଠିଆ ହବ। ମୁଁ କଣ କରେ ପୁଣି ତାକୁ କାଟିଦେବି। ମୁଁ ଖାଲି ସେଇଆ ଚେ କରିଥା ଏ ମୁଁ ଯଦି ମୁଣ୍ଡ କୁଣ୍ଡେଇଲି ଦେଖିଲି କୋଉଣ ପାଚିଲା ଚୁଟି ଦେଖା ହେଲା କି ଠିଆ ହେଇଛିି ଉପରେ ମୁଁ ତାକୁ କାଟିଦିଏ। ଓପାଡିଲା ମାନେ ତ ମୁଁ ଜାଣିଚି ବେଶି ଉଠିବ। ଆଉ ସେ ଯେତିକି ଉଠିଛି ସେଇଆାକୁ ହିଁ କାଟି ଦଉଛି। ତେଣୁ କରି ମୋର ମାନେ ଏତେ ତଥାପି ଦି ବର୍ଷ ହେଲା ପାଚିଲାଣି କିନ୍ତୁ ଏତେ ବି ପାଚିନି। ନହେଲେ ଦି ବର୍ଷ ଭିତରେ ଚୁଟି ପାଚେଇ ଯଦି ଓପାଡିଥାନ୍ତି ତାହେଲେ ବହୁତ ଗୁଡେ ପାଚିଯାଇଥାନ୍ତା। ଆଉ ମୁଁ ଓ
ମୋର ଛୋଟବେଳୁ କହିବ ଛୋଟ ମାନେ ପୁରା ଛୋଟ ନୁହଁ। ଏଇ ସ୍କୁ ଇଏ ଟାଇମ ରୁ ଉଁ ଗୋ ଗୋଟେ ଗୋଟେ ପାଚିଲାଣି ଆଉ। ମୁଁ ଆଉ ଏବେ ତ କହିବ ମତେ ଯିଏ ମୋ ପିଇସି ମାନେ ହେଲେ କଇବେ କଇବେ ଆମ ଚୁଟି ପାଚିନି ଝିଅ ତୋ ଚୁଟି ଏମିତି। ମୁଁ କହିଲି ଆ ମୁଁ କଣ ପ ପଚେଇ ଦେଲି ମୁଁ ତ ସେମିତି ନାହିଁ ଯେ କଲର୍ କରେ କି କଣ ସେମିତି କିଛି କରେନି। ହେଲେ ବି ମୋର ଗୋ ଗୋଟେ ଗୋଟେ ପାଚି ଯାଉଛି ମୁଁ ଆଉ କଣ କରିବି ଆଉ। ଆମେ ଖାଇବା ପିଇବା ଆମେ ଯେହେତୁ ମୁଁ ମୁଁ ତ ପ୍ରାୟ ବାହାରେ ରହିଲି ନା। ହଷ୍ଟେଲରେ ଯେହେତୁ ରହିଲି। ହଷ୍ଟେଲ ଖାଇବା ଆଉ ସେମାନେ ତମୁକୁ କେତେ ଇଏ ଦେବେ। ଯାହା ହେଲେ ବି ଭେଜାଲ୍ ଦେବେ।
ହୁଁ, ନାଇଁ ହଷ୍ଟେଲରେ ତ ମୁଁ ତ ରହିନି କିନ୍ତୁ ମୁଁ ଯେତିକି ଦେଖିଛି। ସିଏ ଯୋଉ ଟାଣ ଭାତକୁ ହସ୍ ଯୋଉ ହୋଟେଲ ଖାଇବା ଭଳିଆ ପାଣିଆ ଡାଲି।
ପାଣିଆ ଡାଲି ମାନେ ଆମ ଆମର କୋଉ ଚି ସେ ଥିବ ତମେ ଯଦି ଭାତ ଆଣିକରି କିଛି ଟାଇମ୍ କିଛି ଟାଇମ୍ ମାନେ ତୁମେ ପା ଞ୍ଚ ମିନିଟ୍ ଯଦି ରଖିଦେଲ। ସିଏ ପାଞ୍ଚ ମିନିଟ୍ ଯାଇକି ତମେ ଆସିିଥିବ ଓପରେ ପାଣି ଭାସିଥିବ। ଡାଲି ଅଲଗା ପାଣି ଅଲଗା ଆଉ।
ହଁ, ନା ନା ଆମ ଗାଁରେ ଗୋଟେ ଗୋଟେ ଝିଅ ଥିଲା ଏଇ ଯୋଉ ଚୁଟି ପାଚିବା କଥା କହୁଛି ଆମ ଗାଁର ଗୋଟେ। ଝିଅ ଥିଲା ତା ମୁଣ୍ଡ ଟା ମାନେ ଟିକେ କଣ କହିଲ ମାନେ ଆଡପଗିଳିଆ ଟାଇପ୍ ର ସେ ଝଅ ଟା। ଜଣେ ଜଣେ ନଥାନ୍ତି ଟିକେ ବୁଦ୍ଧି କମ୍ ଥାଏ ତା ନାଁ ବି ହଉଚି। ସେ ଅଙ୍ଗୁରୁ ତାକୁ ଡାକନ୍ତି ଅଙ୍ଗୁରୁ ହେଲାକି।
ଅଙ୍ଗୁରୁ।
ହଁ ହଁ ତାକୁ ଡାକନ୍ତି ଅଙ୍ଗୁରୁ ଇ ହିଁ ହିଁ ତାକୁ ଅଙ୍ଗୁର ଡାକନ୍ତି ସିଏ କଣ କରେ। ମାନେ ତା ତ ଚୁଟି ଟିକେ ପାଚିବା ଷ୍ଟାର୍ଟ ହେଲା ସି ଯେହେତୁ ବୁଦ୍ଧି ନାହିଁ ସିଏ କଣ କରିବ? ତାକୁ କିଏ ବୋଧେ ମଜାକ୍ ରେ କହିଦେଇଛନ୍ତି ଆରେ ଚୁଟି ପାଚୁଚି ତୁ କିରୋସିନ ଲଗେଇ ଦଉନୁ। ମାନେ ସେ ସତରେ କିରାସି ଇ ହିଁ ସତରେ କିରୋସିନ ଲଗେଇ ଦେଇଥିଲା।
କିରୋସିନ ଭାଗ୍ୟ ଭଲ ମାଚିସ୍ ପାଚିସ୍ କେହି ମାରିନାହାନ୍ତି ହେଁ ହେଁ।
ମାନେ ସେ ସତରେ କିରୋସିନ୍ ଲଗେଇ ଦେଇଥିଲା। ଚୁଟି ଯେ ମୁଣ୍ଡର ଅବସ୍ଥା ନଥିଲା ଚୁଟି ଏଭଳିଆ ହେଇଯାଇଥିଲା ତାର ତା ବାପା ମା ଯୋଉ କଥା। ପାଟି ତୁଣ୍ଡ କଲେ ତମେ ତ ଜାଣିଛ ତମ ଝିଅର ମୁଣ୍ଡ ଦୋଷ ଅଛି। ଆଉ ତାକୁ ବି ଯିଏ ଯାହା ବତେଇ ଦଉଛନ୍ତି ତାଙ୍କ କଥାରେ ସେବୁ ଆସିକି ମାନେ। କରିଦଉଛି ଆଉ ସେ ଚୁଟି ସବୁ। ସକାଳେ ଡକ୍ଟର କ ଦେଖିକି ମାନେ ସେ ଝିଅ ଆମେ ଭାବି ଥିଲୁ କେବେ ବାହା ହେଇପାରିବନି ବୋଧେ। କ ଯେହେତୁ ବୁଦ୍ଧି ସୁଦ୍ଧି ନାଇଁ କିନ୍ତୁ। ସିଏ ଝିଅ ଏବେ ବା ହେଇ ବାବା ସିଏ ଯୋଉ ରିଲସ୍ କରୁଛି। ଆମେ ସବୁ ଦେଖିକି ଆଶ୍ଚର୍ଯ୍ୟ ଯେ ଏଇ ଝିଅ।
ତ କହିବ ମାନେ କିଏ ରିଲସ୍ ବନଉନାହାନ୍ତି ବୋଲି କହିବ। ମାନେ ଯାହା ହାତରେ ବନି ନା ମୁଁ ଗୋଟେ ଦେଖୁଥିଲି ଭିଡ଼ିଓଟେଏ--ଭିଡ଼ିଓଟେଏ। ସେଥିରେ ସେ ଛୁଆଟା ଯେଉଁ ଭଳିଆ ଭିଡ଼ିଓ ବନେଇଛି ହବ ବୋଧେ ଏଇ। ଆଁ ଦଶ ବର୍ଷ ଭିତରେ ସେ ଛୁଆଟା ହେବ ତାକୁ ସେ। ଯେଉଁ ଭଳିଆ ଭିଡ଼ିଓ ବନେଇଛି ସେଥିରେ କମେଣ୍ଟରେ ଲେଖିଛନ୍ତି। ତମେ କାହିଁକି ସେ ଆସୁଛ ସେ ରିଲ୍ କରିବା ପାଇଁ। ତମେ ଘରେ ଚୁପଚାପ ବସିଲେ ହବନି ଏଇଭଳିଆ ସବୁ।
କଥା କହୁଚ ଏ ବୁଢୀ ମାନେ ଦେଖୁନ ମରିବା ପାଇଁ ବାହାରିଲେଣି ସେ ବୁଢା ବୁଢ଼ୀ ମାନେ ପା ରିଇସ୍।
ହଁ ଆଉ ତାଙ୍କ କପଡା ସିଏ କେମିତି ପିନ୍ଧିଥିବେ ଦେଖି।
ହଁ ସେ ଲୁଗାପଟା। ଯେ ଯାହା ପିନ୍ଧି ଥିବେ ବାବା ମାନେ ମୁଁ ଗୋଟେ ପଢିଥିଲି ବି ମାନେ ଯୋଉମାନେ। କୋଡିଏ ତଳକୁ ସେମାନେ ରେଲ୍ସ କରିବାରେ ବ୍ୟସ୍ତ ଯୋଉମାନେ ପଚାଶ। ପଇଁଚାଳିଶି ରୁ ପଞ୍ଚାବନ ବର୍ଷ କି ଅଧିକ ସେମାନେ ରିଲସ୍ କରିବା ରେ ବ୍ୟସ୍ତ କିନ୍ତୁ ଯୋଉମାନେ କୋଡିଏରୁ। ପଇଁଚାଳିଶ ଭିତରେ ସେମାନେ ଭାବୁଛନ୍ତି ଆମେ କିଛି ଗୋଟେ କରିପାରୁନୁ।
ସେମାନେ କରିବେ କେମିତି ଦେଖ ତାଙ୍କର ହେଲା ସାଂସାରିକ। ଜୀବନ ସେମାନେ ଇଏ ଆମ ବୟସ। ଟା କଣ ଆମ ବୟସଟା କଣ ହେ କେଉଁଠୁ କଣ ପଇସା ଦୁଇ ପଇସା ଆଣିବୁ। କୋଉଠି ସଂସାର ଘର କାମ। ତ ଛୁଆପିଲା ଧନ୍ଦା କାମ ସେମାନଙ୍କର ପଚାଶ ପରେ କଣ ସେମାନଙ୍କର ତ। ବୟସ ସରିଲାଣି ଛୁଆ ପିଲା ଦାୟିତ୍ୱ ସରିଲାଣି ଆଉ।
ସରିଲେ ବି। ତମେ ବି ଗୋଟେ ମାନେ ନିଜ ସୀମା ଭିତରେ ରହିକି କରିବ ନା ସିଏ ଯେ ବାବା ମାନେ ତାଙ୍କ। ଦେଖିଲା ବେଳକୁ ଆମକୁ ଖରାପ୍ ଲାଗୁଛି ମାନେ ଏତେ ବୟସର ଲୋକ। ଏଭଳିଆ ଏଇଭଳିଆ ସବୁ ରିଲସ୍ କରୁଛ ପୁଣି ନେୱଜ୍ ରେ ତ।
ମୁଁ ଭାବେ ଯେ ତାଙ୍କ ଘରେ। ଘର ଲୋକ କିଛି କୁହନ୍ତିନି ନା ଏମାନେ। ଏମାନେ ଗୋଟେ କଥା ଯେମିତି ଥାଏ ହେ ଲୋକଙ୍କ କଥା ଶୁଣନି ନିଜ ଇ ଛା ନିଜ ଖୁସି ଯାହା ହଉଛି କର।
ଚାରି ଦୋଡ଼ିିକଟା ଯଉମାନେ ଥାଆନ୍ତି ସବୁ
ହଁ ସେମାନଙ୍କ କଥା ଶୁଣନି କାହାକୁ ଖାତିର କର ଖାତିର୍ କରନି ଆଉ ନିଜ ଇଚ୍ଛାରେ କର
ଆମ ନାଁରେ ଯଦି କିଏ ଯଦି ପଦେ କହିଦିଏ ମୁଁ କହୁଛି ଆମ ଘର କଥା ମୁଁ କି ପଦ କହିଦବ ଭାଇ ତମ ଝିଅ ଏମିତି କଥା ସେମିତି କହିଥିଲା କଣ ମୁଁ ସେ ଦିନ ମାନେ ମତେ ଖାଲି ମାନେ ଛାନିଆ ଲାଗୁଥିବ ଆମ ଘରେ କଣ କହିବ କ ଇଏ ଯେ ବାବା ଫେସବୁକ୍ ଇନ୍‌ଷ୍ଟାରେ ଏ ସବୁ ଯାହା ହଉଛନ୍ତି ଆଙ୍କର ବୋଧେ ମତେ ଲାଗେ ବୋଧେ ବାପା ମା ନାହାନ୍ତି କି କଣ ନହଲେ ବାପା ମା ଯଦି ବି ଅଛନ୍ତି ବାପା ମା ଏତେ ବି ମାନେ ସ୍ଵାଧୀନତା ଦେଇ ଦେଇଛନ୍ତି ଯେ ଯିଏ ଝିଅ ରୋଜଗାର କରିୁଛନ୍ତି ଯୋଉ ବାଟରେ ସେ ରୋଜଗାର କରୁଛି କରୁ ଆମର ପଇସା ଆସିବା ଦରକାର ଏତେ ସ୍ଵାଧୀନତା ଦେଇ ଦେଇଛନ୍ତି।
ଏମିତି ଆଉ କରିବା କଥା କି ନିଜର ସବୁ ଇଏ କରି କିରି
ତମେ ମାନେ ନିଜର
ବାର ବହୁ ମୁଁ ଗୋଟେ ଭିଡିଓରେ ଦେଖୁଥିଲି ଏମିତି ମାନେ ଲୋ ଲୋକବି କମେଣ୍ଟ କଲେ କହିଲେ ସେ ଝିଅଟାକୁ କହିଲେ କି ମାନେ ପଇସା ରୋଜଗାର କରିବାର ବହୁତ ତ ଇଏ ଅଛି ରାସ୍ତା ଅଛି ଏମିତି ଏମିତି ନାହିଁ ଯେ ତୁମେ ଖରାପ ରାସ୍ତାକୁ ବି ଇଏ କରିବ
ହୁଁ
ଯାହାର ଯୋଉଟା ଇଚ୍ଛା ଆଉ ଆମେ ଆଉ କଣ କରିପାରିବା
ଯିଏ ଯୋଉ ବାଟେ ଯାଇପାରିଲା ମେନ୍ କଥା ହେଲା କାମ ଛୋଟ ବଡ ନୁହଁ କିନ୍ତୁ ତୁମେ କୋଉ କାମ ଟା ବାଛୁଛ କୋଉ କାମ ଉପାୟରେ ତମେ ମାନେ ପଇସା ଟା ଇନ୍ କମ କରୁଛ ସେଇଟା ହଉଛି ମେନ୍ କାମ ଆଉ ତମେ କାମ ଟା କରୁଛ ଯଦି ପାଞ୍ଚ ଲୋକଙ୍କ ଆଗରେ ତମେ ମୁଣ୍ଡ ଟିକି କହିପାରିବନି ଯେ ନାଇଁ ମୁଁ ଏଇ କାମ ଟା କରୁଛି ତାହେଲେ ସେ କାମ କରିକି ଲାଭ କଣ ସେ ହଁ ସେ ପଇସା ହେମ୍ ଲାଭ କି କିଛି ନାହିଁ କି କିଛି ନାହିଁ ମାନେ ତମର ସମ୍ମାନ ପଇସା ଥିବ କିନ୍ତୁ ସମ୍ମାନ ନଥିବ ସେଗୁଡ଼ା ଲୋକଙ୍କୁ କାହିଁ ଖାତିର୍ କରିବେ କି
ଆଉ ଜଣେ ଜଣେଙ୍କର ଚିନ୍ତାଧାରା କି ଆମେ ଯଦି ପଇସା ଆଇନ ଇନକମ୍ କରିବୁ ପଇସା ଥିଲେ ଆଜିକାଲି ସବୁ ଅଛି।
ସବୁ ଅଛି ହଁ ତାପରେ ଆଜିିକାଲି ଦୁନିଆ ବି ହେଇଗଲାଣି ସେଇଆ।
ହେଇଗଲାଣି ଅବଶ୍ୟ ସେଇଆ ଲୋକ ବି ବ ଦେଖ ଦେଖୁଚନ୍ତି ଯୋଉଠି ଯୋଉ ଲୋକର ଅଧିକ ପଇସା ସେଇ ଲୋକକୁ ବେଶୀ ସମ୍ମାନ।
ସେଇ ଲୋକକୁ ବେଶୀ ସମ୍ମାନ ଦେବେ ମାନେ ସିଏ ଟୋଟାଲି ଅସମ୍ମାନୀୟ ଲୋକ ହେଇଥାଉ ପଛେ।
ହଁ ମୁଁ ମୁଁ ଗୋଟେ କହୁଚି ଉଁ ଏମିତି ରିଲେଟିଭ୍ ଘରେ ତାଙ୍କର ଉଁ-ଉଁ-ଉଁ ପାଞ୍ଚ ଭଉଣୀ ଭିତରୁ ଗୋଟେ ଭଉଣୀ କୁ ଦି ଭଲ ଜାଗା ଦେଖିକିରି ଏମିତି ବାହାଘର କରିଥିଲେ। ସେ କିନ୍ତୁ ବାହାଘର ପରେ ଏମିତି ହେଲା କି ତାଙ୍କ ସ୍ୱାମୀ ଆଉ ରୋ ଏତେ ରୋଜଗାର କଲେନି ଯେହେତୁ ରୋଜଗାର କଲେନି ତା ବ ଉଁ ସ୍ଵାମୀର ଭୁଲ୍ କି ସିଏ ରୋଜଗାର କଲାନି। ସ୍ତ୍ରୀଟାର କି ଭୁଲ। ସେ କଣ କହିଦେଲା ତୋର କୌଣସି ସ୍ତ୍ରୀ ଚାହିଁବନି ଯେ ତୁ ମୋ ମୋ ସ୍ଵାମୀ ଟା ରୋଜ ରୋଜଗାର ନ କରୁ କି ମୁଁ ଏମିତି
ରହିଲେ ମୁ ଭଲରେ ରହିବି ସ୍ୱାମୀ ରୋଜଗାର ନ କଲେ ମୁ ଆଣିବି କୋଉଠୁ।
ସେ ବି ସେ ଲୋକର କଣ ହେଲା ସେ ଆଉ ଜମା ବି ରୋଜଗାର କରିବାକୁ ଗଲାନି। କିନ୍ତୁ ଭଲ ଆଁ ଇଏ କରୁଥିଲା ଗାଡି ଚଲଉଥିଲା।
ହଁ।
ଗାଡ଼ି ଚଲଉଥିଲା ଭଲ ରୋଜଗାର ବି ହଉଥିଲା ସେଇ ଉଁ ଅନୁସାରେ ତାଙ୍କ ଘର ବାଡ଼ି ବି ଭଲ ସେଇ ଅନୁସାରେ ଦେଖି କି ଦେଲେ ବାହାଘର ପରେ ଏମିତି ହବ ବୋଲି କିଏ ଜାଣିଲା। ଆଉ ତା ପୁଅ ଯେମିତି ରୋଜଗାଲ କଲାନି ତା ବୋହୂ ଉପରେ ସେ ଯନ୍ତ୍ରଣା ଦେଲା। ମାନେ ମାଡ଼ପିଟ ବୋହୁ ସେଠୁ କଣ କଲା ମାନେ ଛୁଆ ଗୁଡାକୁ ତାର ଭଲ ଦେଖିଲା ତା ବୋହୁର ଛୁଆ ନାତି ନାତିୁଣୀ କୁ ଭଲ ସେ ଦେଖ ଥିଲା କିନ୍ତୁ ବହୁଟାର କୁ ଯନ୍ତ୍ରଣା ପର ଝିଅ ମାନେ ତାକୁ ଏମିତି ଯନ୍ତ୍ରଣା ଦେଲା ଯେ ସିଏ ଆଉ କଣ କରିବ କାନ୍ଦିବ ଆଉ ତାଙ୍କ ଘର ଲୋକ ବାଧ୍ୟ ହୋଇକି ଯେହେତୁ ଘର ଲୋକ ଦ ବୁଝିକି ବାହାଘର କ ଛନ୍ତି ଆଉ କଣ କରିବେ ହୁଁ। ହ୍ୟାଲୋ।